ହ୍ୟାଲୋ।
ହଁ ସାଙ୍ଗ କଣ କର୍
ହଁ, ନା ବସିଥିଲି ତମେ?
ମୁଁ ବି ଏକେରେ ଖାଇ ଖା ଖା ଖାଦ୍ୟ ଖାଇକି ଆଇଲି। ତମେ କୁହ ତମ କଣ ଖବର ଭଲ?
ମୋର ସବୁ ଭଲ।
ଆଛ୍ ମୋର ବି ଭଲ ଏଇ ଗରମ କେମିତି ହଉଛି ଗୁଳୁଗୁଳି କେମିତି ହଉଛି। ଚାଲ ଆସ କଥାବାର୍ତ୍ତା ହବା ଆଉ ସହର ବିଷୟରେ ଚାଲ କଥା ହବା ଆଜି। ହଁ ମୁଁ ତ କିଛି କୋଶ୍ଚିନ୍ ପ୍ରଶ୍ନ କେଇଟାର ଆନ୍ସେର। ର ଉତ୍ତ ଦେବ ହେଲା। ତମେ ତମେ କିଛି ପ୍ରଶ୍ନ ପଚାର ମୁଁ ତାର ଅ-ଅ-ଅ ଉତ୍ତର ଦେବି।
ହଁ ହଁ ଦଉଛି ତମ ପ୍ର ପ୍ରଶ୍ନ ପଚାରୁଛି।
ହଁ ପଚାର‌ ମୁଁ ତାର ଆ ଉତ୍ତର ଦେବି ଆଉ
ସହରରେ ପରିବହନ ବ୍ୟବସ୍ଥା କିପରି ଥାଏ?
ସହରରେ କି ସହରରେ?
ପରିବହନ ବ୍ୟବସ୍ଥା କିପରି ଥାଏ?
ଓହୋଃ ସହରରେ ପରିବହନର ବ୍ୟବସ୍ଥା କିପରି ଥାଏ? କୋଉଠି ଅଛି ଏ କ ଭଲ ଥାଏ ଆଉ, ତମେ କୋତେ ନମ୍ବରରେ ଅଛି କହିଲ ଟିକେ?
ନମ୍ବର।
ଆଚ୍ଛା, ସହରରେ ପରିବହନର ବ୍ୟବସ୍ଥା । ସହରରେ ବସ୍, ଟ୍ରାଆ-ଆ-ଆ ଟ୍ୟାକ୍ସି, ଅଟୋ, ଟ୍ରେନ୍ ଓ ଅନନ୍ୟ ଯାନ୍ ଯାନବାହନର ସୁବିଧା ଥାଏ, ଏହା ଲୋକମାନଙ୍କୁ ସହରରେରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କୁ ଯିବାରେ ସହାୟତା କରେ।
ହଁ, ତମେ ପଚାର?
ଆଚ୍ଛା, ସହରରେ ବ୍ୟବସାୟ ଗୁରୁତ୍ୱ କଣ?
ସହର ବ୍ୟବସାୟର ପ୍ରମୁଖ କେନ୍ଦ୍ର ଅଟେ ଏଠାରେ ବଡ ବଡ ବଜାର ଦୋକ୍ ଦୋକାନ ବାଣିଜ୍ୟିକ ପ୍ରତିଷ୍ଠାନ ରହିଥାଏ, ବ୍ୟବସାୟ ଦ୍ଵାରା ଚାକିରିୀ ସୃଷ୍ଟିହୁଏ ଓ ଅର୍ଥନୀତି ଶକ୍ତିଶାଳୀ ହୁଏ।
ସହରରେ ଚାକିରୀର ସୁଯୋଗ କିପରି ଥାଏ?
ସହରରେ ଚାକିରୀର ସୁଯୋଗ କେମିତି ଥାଏ? ସହରରେ ଅନେକ କା କଳ କାରଖାନା, କମ୍ପାନୀ, ବ୍ୟାଙ୍କ୍, କାର୍ଯ୍ୟକଳା, କାର୍ଯ୍ୟକଳା ଥାଏ, ଏହାର ଯୁବ ଯୁବତୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଚାକିରିର ସୁଯୋଗ ଦେଇଥାଏ।
ହଁ।
ପ୍ରଶ୍ନ ଉତ୍ତର ଦେଲ ସହରରେ ବି ବିନୋଦର ସାଧନ କଣ?
ସହରରେ ପାର୍କ, ସିନେମାହଲ୍, ଖେଳ ପଡିଆ‌ ଆ-ଆ ସ ସଂଗ୍ରହାଳିଆ ଆଳୟ ଓ ସାଂସ୍କୃତିକ କେନ୍ଦ୍ର ଥାଏ ଏହା ଲୋକମାନଙ୍କ ଅବସରର ସମୟ ମଞ୍ଚ୍ ମନୋରଞ୍ଜନ ଦେଇଥାଏ। ମୁଁ ତମକୁ ପଚାରୁଛି? ସହରରେ ଜନସଂଖ୍ୟା ଅଧିକ କାହିଁକି?
ଓ ସ୍ୱାସ୍ଥ୍ୟ ସୁବିଧା ଆ ଅଧିକ ଥିବାରୁ ଲୋକମାନେ ସହରରୁ ଆସୁ ସହରକୁ ଆସ ଆ ଆସିଥାନ୍ତି ଏହି କାରଣରୁ ଏ ସହରର ଜନସଂଖ୍ୟା ବଢିଥାଏ, ଆଉ ତମେ ଗୋଟେ ଆଉ ଆହୁରି ଗୋଟେ ଆନ୍ସ ହବ ତାର ଉତ୍ତର ଦେଖ ସହରରେ ପ୍ରତି ଜଣ କାହିଁକି ଥାଉ। ପଡିଥାଏ, ତାରହଉଛି ଅଧିକ ଯାନବାହାନ ଓ କାରକଖାନା ଓ ଜନସଂଖ୍ୟା ସଂଖ୍ୟା ଯୋଗୁ ସହରରେ ବାୟୁ, ଜଳ ଓ ଶବ୍ଦ ପ୍ରଦୂଷଣ ହୋଇଥାଏ ଏହା ପରିବେଶ ଓ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ, ତମେ ଗୋଟେ ପ୍ରଶ୍ନର ଉତ୍ତର କହିଲ ସହର ଓ ଗ୍ରାମ ମତେ ପାର୍ଥକ୍ୟ କଣ?
ସହରରେ ଅଦ୍ ଉନ୍ ଆ ଆଧୁନିକ ସୁବିଧା ଅଧିକଥାଏ କିନ୍ତୁ ଗ୍ରାମରେ ପ୍ରାକୃତିକ ପରିବେଶ ଅଧିକ ଦେଖିବାକୁ ମିଳେ, ସହର ଜୀବନ ବ୍ୟସ୍ତ ହୋଇଥିବା ବେଳେ ଗ୍ରାମ ଜୀବନ ଶାନ୍ତି ଖାଦ୍ୟ ସରଳ ହୋଇଥାଏ। ସହରରେ ରାସ୍ତା ଘାଟର ସହରରେ ରାସ୍ତାଘାଟର ଗୁରୁତ୍ଵ କଣ?
ରାସ୍ତାଘାଟ ଯୋଗାଯୋଗ ଓ ପରିବହନକୁ ସ-ସହଜ କରେ। ଭଲ ରାସ୍ତା ଦ୍ଵା ବ୍ୟବସାୟ, ଶିକ୍ଷା ଓ ଯତାଜାତ ସୁବିଧା ବୃଦ୍ଧି ପାଏ। ଆଛା ସହରରେ ବଜାରର ଗୁରୁତ୍ଵ କଣ କହିଲ?
କଣ?
ସହରରେ ବଜାରର ଗୁରୁତ୍ଵ କଣ?
ସହରରେ ବଜାରର ଗୁରୁତ୍ଵ? ହୁଁ ହଁ ହଁ କୋହୁଚି। ବଜାର ଲୋକମାନଙ୍କ ଆ ଦୈନନ୍ଦିନ ଆବଶ୍ୟକତା ପୂରଣ କରେ ଏଠାରେ ଖାଦ୍ୟ ପୋସ୍ ଷାକ, ଔଷଧ ଅନ୍ୟାନ୍ୟ ସାମଗ୍ରୀ ସହଜରେ ମିଳେ। ସହରରେ ବିଦ୍ୟୁତର ଗୁରୁତ୍ଵ କଣ?
ଏହେ ସହରରେ ବିଦ୍ୟୁତର ବିଦ୍ୟୁତର ଗୁରୁତ୍ଵ ହୋଉଛି କିନ୍ତୁ ସହରରେ ଜୀବ ମୂଳ ଆଧାର ଘର ଓ କାର୍ଯ୍ୟଳା କାର୍ଯ୍ୟକଳା ହସ୍ପିଟାଲ ସ୍କୁଲ ଶିଳ୍ପ କାରଖାନା ବିଦ୍ୟୁତ ଉପରେ ନିର୍ଭର କରେ। ଠିକ ଅଛି ସହର ସହରରେ ପାଣି ପାଇଁ ଯୋ-ଯୋଗାଣର ଗୁରୁତ୍ୱ କଣ?
ପରିଷ୍କାର ପାଣି ସ୍ଵାସ୍ଥ୍ୟ ଓ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ ସହରରେ ପାଣି ଯୋଗାଣ ବ୍ୟବସ୍ଥା ଲୋକମାନଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରେ। ସହରରେ ଶିଳ୍ପର ଭୂମିକା କଣ?
ଶିଳ୍ପ ଉତ୍ପାଦନ ବଢାଏ ଚାକିରିୀ ସୃଷ୍ଟି କରେ ଏବଂ ଅର୍ଥନୀତିକୁ ଶକ୍ତିଶାଳୀ କରେ। ଏହା ସ ଅବଦାନ ରଖେ। ଆଛା ତମେ କହିଲ ସହରରେ ସବୁ ପରିବେଶ କାହିଁକି ଆବଶ୍ୟକ?
ସବୁଜ ଗଛ ପଲା ପଲା ବାୟୁକୁ ପରିଷ୍କାର କରେ ପ୍ରଦୂଷଣ କମେ ଲୋକମାନଙ୍କୁ ସୁସ୍ଥ ପରିବେଶ ଦିଏ। ସହର ଦେଶର ବିକାଶ କିପରି ସହାୟତା
ସହାରା ଏ ଦେଖ ସହର ଦେଶର ଆର୍ଥିକ ଶିକ୍ଷା ବୈଜ୍ଞାନିକ ଓ ଶିଳ୍ପ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ ଉଁ ତ୍ୱରାନ୍ତିତ କରେ ଏହା ଦେଶକୁ ଆଗକୁ ଦେବାରେ ସାହାଯ୍ୟ କରିଥାଏ। ହେଲା।
ହଁ।
ହଉ ମୁଁ କୋଠି କହୁଛି ସହରରେ ସ୍ଵସ୍ଥତା ଗୁରୁତଵ କଣ କହିଲ?
ସହରରେ ସ୍ଵଚ୍ଛତା ରକ୍ଷା କରିବା ଏକ ଅତ୍ୟନ୍ତ ଆବଶ୍ୟକ କାର୍ଯ୍ୟ ସ୍ଵ୍ଛ ସହର ଲୋକ ଲୋକମାନଙ୍କୁ ସୁସ୍ଥ ପରିବେଶ ଯୋଗାଇଥାଏ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ଦେଇଥାଏ ରା ରାସ୍ତା ଟଡ୍ରେନ ବଜାର ଓ ସାର୍ବଜନୀନ ସ୍ଥାନ ସଫର ରଖିବା ଦ୍ଵାରା ସହରର ସୌନ୍ଦର୍ଯ୍ୟ ବଢିଥାଏ ସ୍ଵଚଛତା ଲୋକଙ୍କ ଜୀବନ ଜୀବନ ମାନଙ୍କୁ ଉନ୍ନତି କରେ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
ସହରରେ ପୌରପଷଦ ଭୂମିକା କଣ? ପୌର ସଂସ୍ଥାର।
ହଁ ଏଟା ଜାଣିଛୁ କହୁଛି ପୌର ସଂସ୍ଥ ସହରର ବିକାଶ ଓ ପରିଚାଳନା ପାଇଁ ଦାୟୀ ଅଟେ ଏହା ରାସ୍ତାଘାଟ ନିର୍ମାଣ ପାଇଁ ଯୋଗାଣ ଆବର୍ଜନା ପରିଚାଳନା ସ୍ଵସ୍ଥତା ରକ୍ଷା ଓ ବିଦ୍ୟୁତ ସୁବିଧା ପ୍ରଦାନ କରେ। ପୌରସସ୍ ସହର ବାସୀ ମାନଙ୍କ ସମସ୍ୟା ସାବଧାନ ସମାଧାନ କରିବା ସହ ସହରକୁ ସୁନ୍ଦର ଓ ବାସ ବାସଯୋଗ୍ୟ କରିବା ଥାଏ ଆଚ୍ଛା ତମେ କହିଲ ତମେ ଏମିତି କହିବ ହେଲା ତମେ କୁହଁ ସହରରେ ଆବର୍ଜନା ପରିଧାନ କାହିଁକି ଆବଶ୍ୟକ?
ସହରରେ ପ୍ରତିଦିନ ବହୁ ପରିମାଣର ଆବର୍ଜନା ସୃଷ୍ଟି ହୁଏ ଏହା କୁ ଠିକ୍ ଭାବେ ପରିଚାଳନା ନ କଲେ ପରିବେଶ ପ୍ରଦୂଷଣ ହୁଏ। ଏବଂ ବିଭିନ୍ନ ରୋଗ ବ୍ୟାପିରେ ଆବର୍ଜନାାର ପୃଥୀକରଣ ପୁନଃ ପୁନଃ ବ୍ୟବହାର ଆଉସଠ ଠିକ ନିଷ୍କାସନ ଦ୍ଵାରା ସହରକୁ ସ୍ଵଚ୍ଛ ଓ ସୁସ୍ଥ ରଖାଯାଇପାରେ।
ହଁ ଏ ଏତ ଠିକ କଥା।
ତମେ କହିଲ ସହରରେ ଜନସଂଖ୍ୟା ବୃଦ୍ଧି ପ୍ରଭାବ କଣ?
ଆ ଦେଖ ସରରେ ବୁଦ୍ଧି ଜନ ଂଖ୍ୟା ବୃଦ୍ଧିର ପ୍ରଭାବ ହେଉଛି ଅତ୍ୟଧିକ ଜ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସହରରେ ବାସସ୍ଥାନା ପାଣି ବିଦ୍ୟୁତ ଓ ପରିବହନ ଉପରେ ଚାପ ପ ପଡିଥାଏ ଯାହା ଟ୍ରାଫିକ ସମସ୍ୟା ପ୍ରଦୂଷଣ ଓ କାରି ସୃଷ୍ଟି କରେ ତେଣୁ ଯୋଜ ଯୋଜନାବନ୍ଧ ନଗର ବିକାଶକୁ ଅତ୍ୟନ୍ତ ଆବଶ୍ୟକ ହେଲା ତାପରେ ଆଉ ଅନ୍ୟ ଗୋଟେ ପ୍ରଶ୍ନର ପ୍ରଶ୍ନ କହୁଛି ତମେ ଉତ୍ତର ଦବ। ସହରରେ ଯୋଗାଯୋଗ ବ୍ୟବସ୍ଥା ଗୁରୁତ୍ୱ କଣ?
ଯୋଗାଯୋଗ ବ୍ୟବସ୍ଥା ଲୋକମାନାନଙ୍କୁ ପରସ୍ପର ସହ ଯୋଡି ରଖେ। ଟେଲିଫୋନ ମୋବାଇଲ୍ ଇଣ୍ଟରନେଟ୍ ଓ ଡାକ ସେବା ଦ୍ଵାରା ତଥା ଆଦାନ ପ୍ରଦାନ ସହଜ ହୁଏ ଏହା ବ୍ୟବସାୟୀ ଶିକ୍ଷା ଓ ପ୍ରଶାସନିକ କାର୍ଯ୍ୟକୁ ଦ୍ୱିତୀୟ କାର୍ଯ୍ୟକ୍ରମ କରେ ସହରରେ ପାର୍କ ଗୁରୁତଵ କଣ?
ହ ଦେଖ କହୁଛି ସ ପାର୍କ ସହରବାସୀଙ୍କ ପାଇଁ ଏକ ମନୋରମ ବିଶ୍ରାମ ସ୍ଥାନ ଏଠାରେ ଲୋକମାନେ ସକାଳ ଓ ସନ୍ଧ୍ୟା ବା ବାୟାମ କରନ୍ତି ଏବଂ ଶୁଦ୍ଧ ବାୟୁ ଉପଯୋଗ କରନ୍ତି ପାର୍କ ପରିବେଶ ସବୁ ରଖିବେ ସହ ଶିଶୁମାନଙ୍କ ଖେଳ ା କ ସୁଯୋଗ ସୃଷ୍ଟି କରେ ହେଲା। ତାପରେ ଆଉ ପ୍ରଶ୍ନ ଗୋଟେ କହୁଛି ସହରରେ ଟ୍ରାଫିକ ସମସ୍ୟା କାହିଁକି ହୁଏ କହିଲ?
ଅଧିକ ଯାନବାହାନ ସଂକୀର୍ଣ୍ଣ ରାସ୍ତା ଏବଂ ବଢିଥିବା ଜନସଂଖ୍ୟା ଯୋଗୁ ସହ ରରେ ଟ୍ରାଫିକ ସମସ୍ୟା ଦେଖ ଦେଖାଯାଏ ଏହା ସମୟ ନଷ୍ଟ କରିବା ସହ ବାୟୁ ପ୍ରଦୂଷଣ ବଢାଏ ଯେ ଯୋଜନାବଦ୍ଧ ପରିବହନ ବ୍ୟବସ୍ଥା ଦ୍ଵାରା ଏହି ସମସ୍ୟା କମା ଯାଇପାରୁ। ତମେ କହିଲ ସହରରେ ଶୀ ଶିକ୍ଷିତ ଲୋକଙ୍କ ସଂଖ୍ୟା ଅଧିକ କାହିଁକି?
କାରଣ ହଉଚି ସହରରେ ଅନେକ ଶିକ୍ଷାନୁଷ୍ଠାନ ଥିବାରୁ ଲୋକମାନେ ସହଜରେ ଶିକ୍ଷା ପାଇପାର ନ୍ତି। ଉଚ୍ଚ ଶିକ୍ଷା ପ୍ରତି୍କ୍ଷଣ ଓ ପୁସ୍ତକାଳୟରେ ସୁବିଧା ଥିବାରୁ ଶିକ୍ଷା ଆର ମାନ ଉନ୍ନତ ହୁଏ ତେଣୁ ସହର ଶିକ୍ଷିତ ଲୋକମାନେ ଅଛନ୍ତି ଆଉ। ଅଧିକ ହୋଇଥାଏ। ହେଲା ତାପରେ ଆଉ ପ୍ରଶ୍ନ ଗୋଟେ କହୁଚି ସହର ସହରରେ ବାସସ୍ଥାନ ସମସ୍ୟା କଣ?
ଜନସଂଖ୍ୟା ବୃଦ୍ଧି ସହ ସହରରେ ବାସସ୍ଥାନର ଚାହିଦା ବଢିଯାଏ। ଏହା ଘର ଭଡ଼ା ବୃଦ୍ଧି ଓ ଜମିର ଅଭାବ ସ୍ରୁ ଷ୍ଟି କରେ। ଅନେକ ଲୋକ ଝୁପୁଡି ବସ୍ତିରେ ବାସ କରିବାକୁ ବାଧା ହୁଅନ୍ତି। ନ୍ତି। ସହରରେ ବ୍ୟାଙ୍କ ର ଗୁରୁତ୍ଵ କଣ?
ବ୍ୟାଙ୍କ ଲୋକମାନେ ଧନ ସୁରକ୍ଷିତ ରଖେ ଏବଂ ଋଣ ସଞ୍ଚୟ ଓ ଅନ୍ ନ୍ୟ ଲେନ ଦେନ ର ସୁବିଧା ହୋଇଥାଏ। ବ୍ୟାଙ୍କର ଆର୍ଥିକ ବିକାଶ ଏବଂ ଏକ ମୁଖ୍ୟ ଆଧାର ଅଟେ ହେଲା। ସହରର ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ତ କଣ କହିଲ?
ସାଂସ୍କୃତିକ କାର୍ଯ୍ୟକଳାପ ଲୋକମାନଙ୍କ ମଧ୍ୟରେ ଏକତା ଭାଇଚାରା ବଢାଏ। ନାଟକ ସଙ୍ଗୀତ ନୃତ୍ୟ ଓ ପ୍ରଦର୍ ଶନି ଦ୍ଵାରା ସଂସ୍କୃତିର ବିକାଶ ହୁଏ। ସହରରେ ସୁରକ୍ଷା ବ୍ୟବସ୍ଥା କାହିଁକି ଆବଶ୍ୟକ?
ସହରରେ ସୁରକ୍ଷା ବ୍ୟବସ୍ଥା କାହିଁକି ଆବଶ୍ୟକ ନ କଣ ସହରରେ ଅଧିକ ଲୋକ ବସବାସ କରୁଥିବାରୁ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ ପୋଲିସ ଅଗ୍ନିଶ୍ରମ ବିଭାଗ, ଜରୁର ଜରୁରୀ କାଳୀନ ସେବା ଲୋକମାନଙ୍କ ସୁରକ୍ଷା ଏ ସୁରକ୍ଷା ନିଶ୍ଚିତ କରେ ହେଲା। ସହରରେ ଇଣ୍ଟରନେଟ୍ ଭୂମିକା କଣ କହିଲ?
ଇଣ୍ଟରନେଟ ଆଧୁନିକ ସହର ଜୀବନର ଏକ ଅବଚ୍ଛିନ୍ନ।